ତ
ହ୍ୟାଲୋ
ହ୍ୟାଲୋ
ହୁଁ କୋଉଠୁ କହୁଥିଲେ ମ୍ୟାଡ଼ାମ?
ଆଜ୍ଞା ଆମେ ଭଦ୍ରକରୁ କହୁଥିଲି।
ଯାହାହଉ କଣ କରୁଥିଲେ?
କଣ କହୁଥିଲି କି ଯୋଉ ଟିକେ ପର୍ବ ନେଇଥାନ୍ତେ କଥାବାର୍ତ୍ତା।
ହଉ ଆପଣ କେଉଁ ପର୍ବ ବିଷୟରେ ଜାଣିଛନ୍ତି ଟିକେ କହୁନାହାନ୍ତି?
ମୁଁ ତ ରଜ ପର୍ବ ବିଷୟରେ ଜାଣିଛି।
ହୁଁ। ଏ କୁହନ୍ତୁ ରଜ ପର୍ବ ବିଷୟରେ କଣ କଣ ଜାଣିଛନ୍ତି କୁହନ୍ତୁ?
ରଜ ପର୍ବ ବିଷୟରେ କଣ? ରଜ ପର୍ବ ବିଷୟରେ ଘରେ ପିଠା ପଣା ହୁଏ। ଆହୁରି କଣ ତରକାରୀ ମରକାରୀ ହୁଏ, ଆହୁରି ସବୁ ଝିଅ ମାନ ନୂଆ ଜାମା ପିନ୍ଧିକି ଦୋଳିରେ ଖେଳନ୍ତି। ତି ସଜ ହୁଅନ୍ତି କୁଆଡ଼େ ନାଇଁ କୁଆଡ଼େ ଯାଆନ୍ତି ବୁଲିବାକୁ।
ରଜ ସାଧାରଣତଃ କେତେ ଦିନ ହୋଇଥାଏ?
ରଜ ସାଧାରଣତ ତ ତିନି ଦିନ ହୋଇଥାଏ।
ପ୍ରଥମ ରଜକୁ କଣ କହିଥାନ୍ତି?
ପ୍ରଥମ ରଜକୁ ତ ପହିଲି ରଜ।
ସେକେଣ୍ଡ ରଜ?
ସେକେଣ୍ଡ ରଜ ତ ରଜସଂକ୍ରାନ୍ତି।
ଆଉ ଶେଷ ରଜ କୁ?
ଶେଷ ରଜକୁ ଜଣା ନାହିଁ ମୋତେ।
ଶେଷ ରଜକୁ ଆମେ କୁହନ୍ତି ଭୂମି ଶୀତଳା ଭୂମି ଶୀତଳା କୁହନ୍ତି ଠିକ୍ ଅଛି।
ଆଜ୍ଞା।
ତ ଆପଣଙ୍କ ଭଦ୍ରକ ରେ - ଏଥର ରଜର ପର୍ବଟା କେମିତି କଟିଲା କୁହନ୍ତୁ ଟିକେ? ରଜରେ ଆପଣଙ୍କ ଠିକ୍ ଅଛି ମୁଁ କହୁଛି। ଶୁଣନ୍ତୁ, ରଜରେ ଆପଣଙ୍କ ଘରେ ଦୋଳି ଲାଗିଥିଲା?
ଆଜ୍ଞା
ରଜରେ ଦୋଳି ଲାଗିଥିଲା? ଠିକ୍ ଅଛି ତ ଆପଣଙ୍କ କେତେଟା ଦୋଳି ଲାଗିଥିଲା?
ଆମ ଘରେ ତ ଗୋଟେ ଲା ଆମ ଘରେ ଦିଟା ଲାଗିଥିଲା ଆଉ ଆମ ଏ ମାନେ ରାସ୍ତା ପାଖରେ ଦି ତିନିଟା ଖୁଣ୍ଡରୁ ଲାଗିଥିଲା।
ହଁ ଆପଣଙ୍କ ଘରେ ପିଠାପଣା ହେଇଥିଲା?
ହଁ ଆମ ଘରେ ପିଠାପଣା ହେଇଥିଲା।
କଣ କଣ ସବୁ ପିଠା ହେଇଥିଲା କୁହନ୍ତୁ?
ଆମ ଘରେ ତ ପୋଡ଼ପିଠା ହେଇଥିଲା, ଘୁଗୁନି ହେଇଥିଲା। ଆହୁରି କ୍ଷିରି ହେଇଥିଲା।
ପୋଡ଼ପିଠାର କେତେ କେଜି ପାଖାପାଖି ହେବ ସେ ପୋଡ଼ପିଠା? କହିପାରିବେ କିଛି?
ନା କହି ପାରିବିନି
ଆଛା ହ ଠିକ ଅଛି। ତ ରଜରେ ପାନ କେତେ ଖଣ୍ଡ ଖାଇଥିଲେ?
ଆମେ ତ ରଜରେ ପାନ ଖାଇଛୁ ସ ସେଇ ସାତଟା ଆଠଟା ଭଳିଆ।
ରଜରେ ଡ୍ରେସ୍ କେତେଟା ହେଇଥିଲା?
ଆଜ୍ଞା
ରଜରେ ଡ୍ରେସ କେତେ ଖଣ୍ଡ ହେଇଥିଲା ଆପଣଙ୍କର?
ରଜରେ ମୋର ହେଇଥିଲା ତିନିହଳ ଡ୍ରେସ୍।
ଆପଣଙ୍କର ଘରେ କରିଥିଲେ ନା କଣ କେମିତି ନା ମାମୁଁ ଘରୁ ଦେଇଥିଲେ ନା କଣ କେମିତି?
ନାଇଁ ମୋ ଘରେ ହେଇଥିଲା।
ଉ ବଢ଼ିଆ ତ ଆପଣ ତାହେଲେ ରଜରେ ତିନିହଳ ଡ୍ରେସ୍ କିଣିଥିଲେ? ତିନିହଳ ଡ୍ରେସ୍ ବୋଧେ ତିନି ଦିନ ଧରି ପିନ୍ଧିଲେ ଯୋଉଟାକି ଆପଣଙ୍କର କୁହନ୍ତି। ଏ ପହିଲି ରଜ, ରଜ ସଂକ୍ରାନ୍ତି, ଆଉ ଭୂମି ଶୀତଳ ତିନି ଦିନରୁ ତିନିଟା ତ ଡ୍ରେସ କିଣିଥିଲେ ନାଇଁ ବହୁତୁ ଭାଗ୍ୟବାନ ମଣିଷ ନା ଆପଣଙ୍କ ତିତିନ ହଲ ବହୁତ ଭଲ
ହ୍ୟାଲୋ ହ୍ୟାଲୋ